ହ୍ୟାଲୋ କଣ କରୁଛନ୍ତି ଆପଣ?
କିଛି ନାହିଁ ମୁଁ ଏଇଠି ବସିଚି ଆଜି ସକାଳୁ ନା କିଛି ଗଧୋଇଛୁ ଆମ ଘର ଲୋକ କେହି ବି ନା ଆମ ଘର ଲୋକ କେହି ବ୍ରଶ କରିଛୁ ନା ଆମ ଘର ଲୋକ କେହି କୁଆଡେ ଯାଇପାରୁଚୁ ନା କିଛି କରିପାରୁ ଏହାର କାରଣ ଆପଣ ମତେ ପଚାରୁନାହାନ୍ତି?
ଏହାର କାରଣ କଣ ମୁଁ ଜାଣିଛି ଏହାର କାରଣ ହଉଛି ଆମ ଘରର ମଟର ଟା ପୋଡି ଯାଇଚି ସେଇଆା ନା ଆଉ ମଟର ଟା ପୋଡି ଯାଇଛି ପଳେଇ ଯାଇଛି ପୁଣି ବର୍ଷା ବି ପକେଇଲାଣି ଏତେ ଜୋର ସେ ବର୍ଷା ପକେଇଲାଣି ବର୍ଷା ଟା ଖାଲି ସ୍କୁଲ ଗଲା ବେଳକୁ ଯଦି ପକେଇଥାନ୍ତା ତାହେଲେ ମତେ ସ୍କୁଲ ଯିବାକୁ ପଡିିନଥାନ୍ତା।
ଏତିକି ବର୍ଷାରେ ତ ଆପଣ ଯେମିତି ହେଲେ ବି ସ୍କୁଲ ଯାଇଥାନ୍ତେ କାରଣ ଆପଣଙ୍କ ଆପଣଙ୍କୁ ଅପେକ୍ଷା କରିକି ବହୁତ ଛୁଆ ଅଛନ୍ତି କାରଣ ଆପଣ ତାଙ୍କୁ ଗଲେ ପାଠ ପଢେଇବେ। ତ ଆପଣ ଏମିତି କେମିତି କହୁଛନ୍ତି କି ଯାଇପାରିବେନି ବୋଲି?
ମୁଁ ତ ଯାଇନଥାନ୍ତି ଏତେ ଜୋର ସେ ବର୍ଷା ହଉଚି ଖାଲି ଏଇଟା ଦଶଟା ରୁ ସାଢେ ଦଶଟା ଭିତରେ ହେଇଗଲେ ଭଲ ହୁଅନ୍ତା।
ଆପଣ ଯେମିତି ହେଲେ ବି ଯିବେ ନହେଲେ ଆପଣଙ୍କ ମାମା ଆପଣଙ୍କ ପିଠିରେ ଗାତ ଖୋଳିଦେବେ।
ହଁ କି ସେ କାହିଁକି ମତେ ବେଡେ ବ ସିଏ ତ ନଥିବେ ନା ହଁ ମୁଁ କହିଦେବି ବର୍ଷେ ହଉଥିଲା ଦଶଟାରୁ ଏଗାରଟା ଯାଏ ସେ ଯୁଗୁ ମୁଁ ଆଉ ଯାଇପାରିଲିନି ଆଉ ଗାର୍ଟା ବେଳେ ତ କ୍ଲାସ ଷ୍ଟାର୍ଟ ହେଇଯିବ ସେତେବେଳକୁ ଗାଏ ଗଲେ ଗାଳି ଶୁଣିବି ତମ ଆଉ ଯିବିନି।
ଆଉ ଆପଣଙ୍କ ବାପା ତାଙ୍କୁ କଣ କହିକି ବୁଝେଇବେ ଆପଣଙ୍କ ବାପା ତ ନିଶ୍ଚିନ୍ତ କହିବେ କି ଇଏ ମିଛ କହୁଛି ବୋଲି ମିଛ କହିକି ଠକିକି ରହିଛି ଏଠି ଗପିବ ବୋଲି।
ହଁ ହଁ ଆପଣ ବାହାରକୁ ଆସିକି ଦେଖ ଦେଖିବେ କେତେ ଜୋରସ ବର୍ଷା ହଉଛି ଆଜି
ହଁ ବର୍ଷାର ଠୁପ୍ ଟୋପା ଗୁଡାକ ଆଁ ମୋ ଦେହରେ ପୁରା କରେଣ୍ଟ ଭ ପ ଆସିଚି ପଡିଚି ବାଜି ଯାଉଛି ପରା ମୁଁ ବା ଦେଖି ସାରିଲିଣି ଆଉ କଣ ବାକି ଅଛି କି? ଆଉ ମୁଁ କଣ କହୁଥିଲି କି ଆମ ଦୁଆର ମୁହଁରେ ଗୋଟେ ବଡ ପାଇପ୍ ପଡିଥିବାର ଆପଣ ଦେଖ ବୁଝିପାରୁଛନ୍ତି?
ଉନା ଦେଖିଛି ଯୋଉଟା କି ଆମ ଗ୍ରୀିଲ ରୁ ମଏ ଆମ ସାମ୍ନା ଘର ଦିଟା ତାଜା ରୁ ଯାଇକି ଆପଣଙ୍କ ଗାଡି ଉପରେ ଠୁଆ ହେଇଛି। ଏଇଟା ଏଠି ପାଇଁ ଥୁଆହୋଇଛି ସେଇଟା ମଟର ଟା ଭିତରୁ ବାହାରିଲା ତ ସେଇ ଯୁଗୁରୁ। ତାପରେ ଆଜି ଯୋଉ ମଟର ଖରାପ ହେଇଯାଇଛି ମୁଁ ବି କିଛି ଗାଧେଇନି, ଖାଇନି, ବ୍ରସ ବି ମଧ୍ୟ କ କରିନି କାରଣ ଆଜି ପାଣି ହିଁ ନଥିଲା।
ତଳେ ଲୋକମାନେ ଏତେ କଷ୍ଟରେ ସଜାଡୁଛନ୍ତି ଆଉ ଆମେ ଉପରେ ମଜାରେ କଥା ହଉଛେ ହେଲେ ଆମେ ବି ଗୋଟେ ତରଫରୁ କାମ ହିଁ କରୁଛେ ନା ମୁଁ ଠିକ କହିଲି ନା?
ହଁ ଗୋଟେ ତରଫରୁ ଆମେ ଗୋଟେ କାମ ହିଁ କରୁଛେ। କିନ୍ତୁ ଯାହା ହଉ ଏଇ ଦିଟା ଭିକଲ୍ କଥା ହେଲା ବେଳେ ମୋ ମାମା ମତେ ଡାକି ନାହାନ୍ତି ନହେଲେ ତୋ ବାବା ମତେ ଡାକିଦିଲେ ମୁଁ ଦୌଡିକି ପଳେଇଥାନ୍ତି।
ନାଇଁ ଦେଖନ୍ ତୁ ଆ ପଣଙ୍କ ମାମା ବି ଜାଣିଛନ୍ତି ଆପଣଙ୍କ ଦ୍ଵାରା ଏବେ କିଛି କାମ ହେଇପାରିବେନି ପାଣି ନାହିଁ କିଛି ନାହିଁ। ଇ ଖାଇବାକୁ ନାଇଁ କିଛି ନାଇଁ ତ ସେଥିପାଇଁ ଆପଣଙ୍କୁ ସେ ଡାକୁନାହାନ୍ତି ଆପଣ ତଳକୁ ଗ ଅଲେ ପୁଣି ସେଠି ହଲ ହଲ ହେବେ ହଲ ହଲ ହେଲେ ତାଙ୍କୁ ଡିଷ୍ଟର୍ବ ହବ ସେ ଥିପାଇ ସେ ଆପଣଙ୍କୁ ଡାକୁ ନାହାନ୍ତି ଏହାର କାରଣ ହଉଛି ଇୟ ନହେଲେ ଏତେ ବଳକୁ ଚାରି ରୁ ପାଞ୍ଚ ଥର ଆପ ଆଣଙ୍କୁ ନା ଧରିକି ସେ ଡାକିଥାନ୍ତେ ଆଉ ଏଇଠି ମୋ ସାମ୍ନାରେ ଆମେ ସମସ୍ତେ ଉଠି କେତେ ହଇରାଣ ହଉଛି ଆଉ ଏଇଠି ମୋ ସାମ୍ନାରେ ଗୋଟେ ଗଧି ଏ ଯାଏଁ ଶୋଇଛି। ପୁରା ହଉଛି ଘୋଡେଇ ପୋଡେଇ ଶାନ୍ତିରେ ଅଚିନ୍ତାରେ ଯେମିତି କିଛି ଇଏ ନାହିଁ ବୁଝିଗଲେ ତ? ।
ଭଲ ହେଇଛି ସେ ଶୋଇଛନ୍ତି ନହେଲେ ଉଠିଥିଲେ ସେ ଖାଲି ରାଉ ରାଉ ରାଉ ରାଉ ହେଇଥାନ୍ତେ କା କାରଣ ପାଣି ନାହିଁ ସେ ସାଙ୍ଗେ ସାଙ୍ଗେ ସକାଳୁ ଉଠିକି ତାଙ୍କ କାମ କରିଥାନ୍ତେ ଆଉ ତାଙ୍କ କାମ ତାତ କଣ ଆପଣ ଜାଣିଛନ୍ତି ସେଇ ଯୁଗୁରୁ ସେ ନ ଉଠିଛନ୍ତି ହିଁ ଭଲ ହେଇଛି କାରଣ ସେ ଯଦି ଉଠିବେ ତାହେଲେ ଏଇନା ଖାଲି ରାଉ ରାଉ ରାଉ ରାଉ ଏବେ ପୁଣି ମୋ ଭଉଣୀ ବି ଡାକିଲାଣି।
ଆଚ୍ଛା ଆଚ୍ଛା ଆପଣଙ୍କ ଭଉଣୀ ଡାକିଲାଣି ଆ ଆପଣଙ୍କ ଭୋଉଣୀ କଣ ଆଜି ଯାଇନାହିଁ କି ଅଫିସ ଏତେ ଲେଟ୍ ହେଲା ଆଣୀ।
ନା ସେ ଯେ ଯାଇନାହିଁ କାରଣ ଏବେ ତାର ଟାଇ ଟାଇମ ହେଇନି ନା ହଁ, ଶୁଣିଲୁ। ଯାଇ ହବନି।
ଆଉ। ହଉ ତାହେଲେ ଆପଣ କଥା ହେଇକି ତଳକୁ ଯାଆନ୍ତୁ ଆପଣ ମୋ ଦିଦିଙ୍କର ବୋଧେ ଆପଣଙ୍କର ସାହାଯ୍ୟ ଦରକାର।
ଜିଗୁରୁ ମୋ ଭଉଣୀ ମତେ ଖାଲି ଦଶଥର ଡାକୁଟି କାରଣ ହେଇଗଲାଣି ମୁ ଜା ଜାଣି ସେ ଆଜି ଗାଡି ନେଇକି ଯିବ ସେଇ ଯୁଗୁରୁ ତା ଗାଡି ଟାକୁ ମୁଁ ବାହାରେ ରଖିଦେଇକି ଆସିଛି। ତା ପରେ ସେ ଯୋଉ ଆଜି ତାର ଗୋଟେ ପାଣି ବୋଟଲ ଟେ କାଲି ଛାଡିକି ଯାଇଥିଲା ସେଇ ପାଣି ବୋଟଲ ଟା ଖୋଜୁଛି ବୋଲି ମତେ ବାରମ୍ବାର ବାରମ୍ବାର ଡାକୁଛି। ଆଉ ମୁଁ ଏବେ ହିଁ ତାକୁ ତାର ପାଣି ବୋଟଲ ଟା ଦେଖେଇକି ଆସିଲି କୋଉଠି ଅଛି ବୋଲି। ଆପଣଙ୍କ ସାନ ଭଉଣୀ ଆପଣ କଣ ଆପଣଙ୍କ ସାନ ଭଳି ଠାରୁ ଏମିତିଆ କାମ କରାନ୍ତି?
ଛାଡନ୍ତୁ ମୋ ସାନ ଭଉଣୀ କୁଟା ଖଣ୍ଡ କୁପି ଦିି ଖଣ୍ଡ କରେ ନାହିଁ ଖାଲି ବସିକି ଫୋନ ଦେଖେ, ଖାଏ, ପିଏ, ସୁଏ।
ଓହୋ ତାହେଲେ ଆଜି ତ ଆପଣ ଯାଇଁ କିଛି ଗାଧୁଆ ପାଧୁଆ କରିବି ବଡ ଯେହେତୁ ଆମର। ବର୍ଷା ଯୋଗୁଁ ଯୋଉ ମଟର ପୋଡିଯାଇଛି ତାପରେ ପୁଣି ବର୍ଷ ସବୁ ହଉଛି ଏତେ ଖରାରେ ପୁଣି ଆମର ଏବେ ଜାଣିଛନ୍ତି ନା ନାଇଁ ଆ ଆମର ଭିତର ଘରେ ଫ୍ୟାନ୍ ବି ପୋ
କେବେ?
ଏଇ ଦଶ ପନ୍ଦର ଦିନ ଖଣ୍ଡେ ହବ।
ସଜଡା ହେଲା?
ହଁ ସଜଡା ହେଇକି ଏବେ ପୁଣି ଗୋଟେ ଲାଗିଛି ସେ ଫ୍ୟାନ୍ ଟା ସେବେ ସେଇଟା ଭଲରେ ତ ବୁଲୁଛି। ଇ।
ଆଁଛା ସେଇ ପୁରୁଣା ଫ୍ୟାନ୍ ଟା ଲଗେଇଲେ ନା କିଛି ନୂଆ ଫ୍ୟାନ୍?
ନାଁ ନାଁ ସେଇ ପୁରୁଣା ଫ୍ୟାନ୍ ଟା ହିଁ ଲଗାହେଇଛି‌ ତାପରେ ସେଇ ଫ୍ୟାନ୍ ର ବି ଏବେ କଣ ହେଇଛି କେଜାଣି ସେଇ ଫ୍ୟାନ୍ ଟା ବି ନାଇଁ ମତେ କାଇଁ ଲାଗୁ ନି କାରଣ ଆମ ଫ୍ୟାନ୍ ର ଡିଜାଇନ୍ ଟିକେ ଅଲଗା ଥିଲା। ସେଇଥିପାଇଁକି ମତେ କାଇଁ ଲାଗୁନି କାରଣ ଆମ ଫ୍ୟାନ୍ ସାଉଁଣ୍ଡ କଲମ୍। ଏଇ ଫ୍ୟାନ୍ ଟା ବହୁତ ଜୋର୍ ସେ ସାଉଁଣ୍ଡ କରୁଛି ଏବେ।
ତ ମାନେ ସହିଯାଆନ୍ତୁ କାହିଁକି ନାଁ ମୁଁ ବୁଝିଲି ସା ଫ୍ୟାନ୍ ସାଉଁଣ୍ଡ ହଉଥିବା ତ ବ ଡ଼ ମାନେ ଟିକେ ଡର ଲାଗୁଥିବ ମନ ଭିତରେ ହେଲେ କଣ କରିବା ଟି କେ ସମ୍ଭାଳି ଯାଆନ୍ତୁ ଆଉ କିଛି କରିହବନି କାହିଁକି ନାଁ ହଉଛି ଫ୍ୟାନ୍ ଟା ଏବେ ହିଁ ସଜଡା ହେଇଥିଲା ତ ଏବେ ହିଁ ଯଦି ପୁଣି ଆଉ ଥରେ କହିବେ କି ଫ୍ୟାନ୍ ସଜାଡିବାକୁ ଘରେ ସମସ୍ତେ ନିହାତି ରାଗିବେ ଖାସ୍ କରିକି ଆପଣଙ୍କ ପାପା। ତ ଆଉ ଆପଣଙ୍କ ମାମା ତାପରେ କହିବେ ତାହେଲେ ତୁ ଫ୍ୟାନ୍ ଦେନି ତୁ ସେମିତି ହିଁ ଶୋଇ ପଡେ ତ ତାଠୁ ତ ଭଲ ସେ ଯେମିତି ଫ୍ୟାନ୍ ଚାଲୁଛି ସେମିତି ହିଁ ଚାଲୁଥାଉ ବୁଝିଗଲେ ତ।
ହଁ ସେଇ ଜୋଗୁରୁ ତ ମୁଁ ଭିତର ଘରେ ଶୋଉନି ବାହାର ଘରେ ଷ୍ଟାଣ୍ଡ୍ ଫ୍ୟାନ୍ ଲଗେଇକି ହିଁ ଶୋଉ ହୁଛି କାରଣ ଏମିତିରେ ବି ସେଇଟା ସ ସାବୁନ୍ ଟା ଦବ ସେମିତିରେ ବି ସେଇଟା ସାଉଁଣ୍ଡ ହବ ତ ଏ ଉଁ ସବୁଠାରୁ ଭଲ ମୁଁ ଏଇ ଘରେ ହିଁ ଫ୍ୟାନ୍ ଟା ବେଗେ ଶୋଇପଡିବି।
ହଁ ମୁଁ ବୁଝିଲି ଆପଣଙ୍କର କହିବାର କଥା କି ଆପଣ ମାନେ ସେଇ ଘରେ ଏତେ ପରିଶ୍ରମ କରି କରି ଶୋଇବେ ସେଥିପାଇଁ ସେ ଘରର ଫ୍ୟାନ୍ ଟା ଖରାପ ହେଇଯାଇଥିଲା ବୋଲି ଆପଣଙ୍କ ମାମା ଆପଣଙ୍କ ପାଇଁ ଷ୍ଟାଣ୍ଡ୍ ଫ୍ୟାନ୍ ଗୋଟେ ନେଇ ଆସୁଛନ୍ତି ନୂଆ ଷ୍ଟାଣ୍ଡ୍ ଫ୍ୟାନ୍ ଯୋଉଟା କି ଲଗେଇକି ଆପଣ ଶୋଇବେ।
ହଁ ଆଉ ଏବେ କଣ ଆପଣଙ୍କ ମାମା ଆସିକି କ କହିଲେଣି କି ଯେ ମଟର ଟା ଖରାପ୍ ହେଇଯାଇଛି। ମାନେ ମଟର ଟା ଯଦି ଖରାପ ହେଇଯାଇଛି ତାହେଲେ ହେଲେ ହଉ। ଏଇଠୁ ମୁଁ ଗାଧେଇକି ମାନେ ଆଉ କିଛି କାମ କରି ହବନା? ସମସ୍ତେ ତ ଜାଣିଛନ୍ତି ଆରଥରକ ଯେମିତି ଖରାପ ହେଇଥିଲା ମ ଟର ତିନି ଚାରି ଦିନି ଲାଗିଥିଲା। ମତେ ବି ଯାହା ଲାଗୁଛି ଏଇଥିରେ ବି ତିନି ଚାରି ଦିନି ହିଁ ଲାଗିବ।
ହେ ଭଗବାନ୍ ଏମିତି କରନ୍ତୁନି ଗୋଟେ ଦିନ ହିଁ ରେ ହିଁ ମଟର ଟା ସଜାଡିକି ଦେଇ ଦିଅ ନ୍ତୁ କାରଣ ଏତେ ଅସୁବିଧାର ସମ୍ମୁଖୀନ ଆମେ ହେଲୁଣିି ଭଗବାନ୍ ଆମ କଥା ଟିକେ ଯେମିତି ହେଲେ ବି ଶୁ ଶୁଣିବେ ଆଉ ମୁଁ କଣ କହୁଥିଲି ନାଁ ହଉଛି ମୋ ମାମା କଣ ସ ତାହେଲେ ସେ ଉପରକୁ ପଳେଇ ଆସିଲେଣି।
ହଁ ହଁ ସତରେ ପଳେଇ ଆସିଲେଣି ଆପଣ ବାହାରକୁ ଆସିକି ଦେଖନ୍ତୁ କିନ୍ତୁ ଆଉ ଆପଣ ଦେଖିବାକୁ ପଡିବନି ଆ ଆପଣଙ୍କ ମାମା ପୁଣି ତଳକୁ ପଳେଇଲେ।
ହଁ କାହିଁକିନା ଏ ଯୋଉ ମଟରଟା ସଜଡା ହଉଛି ନା ସେଥିପାଇଁ ତଳକୁ ପଳେଇଥିବ। ଆଉ କୋଉ କହୁ ଥିଲି କି ସେ ଆଣ୍ଟି ଯିଏ ଦେଖୁଥିଲେ ସିଏ ବି ଏଯାଏଁ ଦେଖୁଛନ୍ତି ନା ସେ ସେ ପଳେଇଲେଣି ତାଙ୍କ ଘରୁକୁ?
ସେଇ ଗେଟ ନ ମୋରି ଏ ମୋବାଇଲ୍ ଟା ଧରି ଯାଏ ହଅ। କାରଣ ସିଏ ତାଙ୍କୁ ଭଲ ଲାଗୁଛି ଏମିତିଆ ସବୁ ଜିନିଷ ଦେଖିବା ପାଇଁ ଆମେ ବ୍ୟସ୍ତ ହୁଅୁ କି ଆମର ତାଙ୍କର ଯେତେବେଳେ ଖରାପ ହବ ଆମେ ବି ବସିକି ଦେଖିବା କାରଣ ତାଙ୍କର ତ ଅ ସବୁବେଳେ ଭଲ ଦିନ ଚାଲିବନି ନା ତାଙ୍କର ବି ତ ବ ଗୋତେ ଦିନ ଖରାପ ଦିନ ଆସିବ କିନ୍ତୁ ଆମେ ସେଇଭଳିଆ କାହିଁକି କରିବାକୁ ଯିବା ଯେ ଦେଖନ୍ତୁ। ଆପଣଙ୍କୁ ଯଦି କୁକୁଡ଼ା କାମୁଡିବ ଆପଣଙ୍କ କୁକୁରକୁ କାମୁଡି ଦେବେ କି
ନାଇଁ ଭଗବାନ କରନ୍ତୁ ତାଙ୍କର କେବେ ଖରାପ ନ ହଉ ଆମେ କାହାର ଅନିଷ୍ଟ ଚିନ୍ତା କରିବା ଭଲ କଥା ନୁହଁ ତ ଆମେ କାହାର ଅନିଷ୍ଟ ଚିନ୍ତା କରିବନି। ଯେମିତି ଦେଖୁନାହାନ୍ତି ଆଜି ସକାଳୁ ମୋର ଦିଟା ଖରାପ ଜିନିଷ ହେଲାଣି ଗୋଟେ ହଉଛି ମୋର। ଭାଙ୍ଗି ଯିବ
ଗଲେ।
ମୋର ମଟର ପୋଡିଯିବା ତ ଏଇ ଦୁଇଟା ଜିନିଷ ମୋ ଲାଇରେ ନିହାତି ଦର। କ ହେଲେ ଏଇ ଦୁଇଟା ଜିନିଷ ହିଁ ଖରାପ ବୁଝିପାରିଲେ କି ନାଇଁ
ହଁ ଆଉ ଦରକାର ନାହିଁ।
ଆଜ୍ଞା।
ଆଉ ଗୋଟେ ଜିନିଷ ଆପଣଙ୍କ ଦରକାର ନାହିଁ।
ଆଉ ଗୋଟେ ଜିନିଷ କଣ
ଆପଣ ଯୋଉ ଯନ୍ତ୍ରରେ କଥା ହଉଛନ୍ତି ସେଇଟା ଫୋନ
ହଁ ହଁ ମୋତେ ତ ଫୋନ ନିହାତି ଦର ଦରକାର ନାଇଁ କେମିତି ଫୋନ ବିନା ତ ମୁଁ ଅଧୁରା ଫୋନ ବିନା ତ ମୁଁ ବଞ୍ଚି ହିଁ ପାରିବିନି। ମୁଁ ତ ଆପଣଙ୍କ ଭ ଦିନତି ଚବିଶ ଘଣ୍ଟା ଖାଲି ଫୋନ ଧରିକି ଚିପିବାକୁ ଚାହୁଁଛି।
ମୁଁ ଦିନ ରାତି ଚବିଶ ଘଣ୍ଟା ବସେଇକିନ ଆପଣ ଜଣ ଦଶଟାାରୁ ଚାରିଟା। ଯାଉ ପୁଣି ପାଞ୍ଚଟା ର ସାତଟା ପୁଣି ସାତଟ ରୁଠ ନଅଟା। ନଅଟା ପରେ ଯାଇକି ଆପଣଙ୍କ ପାଖକୁ ଆସିବି ସେ ସେତିକି ସମୟ ଭିତରେ ମାନେ ମୋବାଇଲ ଦେଖିବାକୁ ବି ଟାଇମ ମିଳନି ପଣି। ସେ ଶୋଇଲା ବେଳେ ଯାହା ଟିକେ ମୋବାଇଲ ଦେଖୁଛି।
ଆପଣଙ୍କ ମାମା ବାହାରିଲେଣି ମାନେ ଶାଢୀ ପିନ୍ଧିଲେଣି ଯ
ନା କିଛି ତ କାମ ସରିନି ଆଉ ସେମିତି ଯାଇବି। ପାରିବନି କାରଣ ଏବେ ତ ମ ପଟ୍ର ଟା କଢା ହେଇଛି ନା ସେ ଯାହା କଢା ସୋଇଲେ ହେଇ ଟାଇମ ତ ହେଇଗଲାଣି। ର ଆଉ ଚାରି ମିନିଟ ରହିଲା ସେ ଯିବା କଥା ସେ ଯାଇନି ହଉ ଏବେ ପାଇଁ ତ ମୁଁ ରଖୁଛି ଆଉ କେତେବେଳେ କଥା ହବା